ହାଲୋ ଜୟ ଜଗନ୍ନାଥ ବନ୍ଧୁ ତୁମେ କଣ କରୁଥିଲ ଏବେ?
ମୁଁ ଏଇ ଗୋଟେ ସିରିଏଲ ଦେଖିକି ଶୋଇକି ସିରିଏଲ ଦେଖୁଥିଲି ଆଉ ଆପ- ଆପଣ?
ମୁଁ ତ ଏଇ ଏବେ ଭାତ ଚିକେନ ତରକାରୀ ଖାଇକି ଶୋଇଚି ତମ କଥା ମନେ ପଡିଲା ସେ ଥିପାଇଁ ମୁଁ ତୁମକୁ କଲ କଲି।
ଭାତ, ଚିକେନ ଖାଇ ମୋ କଥା ମନେ ପଡିଲା।
ହଁ ଆପଣ ଟିକେ ଚିକେନ ପ୍ରେମି ନା ସେଥିପାଇଁ ଆପଣଙ୍କୁ ମୁଁ କଲ ଲଗେଇଲି ଭାତ, ଚିକେନ କଥା ଖାଇକି।
ଓହୋ ମତେ ଖାଇ ସାରିଲା ପରେ ମତ ମନେ ପକୋଉଚନ୍ତି। ମତେ ଡାକିଥାନ୍ତେ ନା ଆଉ ଆପଣ ମତେ ନ ଡାକିକି ଆପଣ ଖାଇସାରିଲା ପରେ ମତେ ମନେ ପକୋଉଚନ୍ତି।
ଆରେ ମୁଁ କଣ କରିବି ଖାଇତ ସାରିଲିନି ସେଥିପାଇଁ ବି ମୁଁ ତୁମକୁ କଲ କରିଦେଲି ଆଉ।
ଆଉ କଣ ଆଜି କଣ ଚିକେନ ଖାଇଲେ ଚିକେନ କଣ ଖାଲି ତରକାରୀ ନା ଚିକେନ ଅନ୍ୟ କିଛି ଜିନିଷ ହେଇଥିଲା।
ଚିକେନ ତରକାରୀ ଭାତ ପନିର ତରକାରୀ ମଧ୍ୟ ଖାଇଚି ମୁଁ ଆଜି।
ଯାହା ହୋଉ ଆଜି ଆପଣ ବୋଥେ ପ୍ରୋଟିଙ୍ଗି ଇଣ୍ଟା କୁ ପୁରା ପୁରା କରିଦେଇଚନ୍ତି ଆଜି।
ଆଜ୍ଞା ନିଶ୍ଚୟ ମୁଁ ଏଇଠି ଟିକେ ମୋ ସାଙ୍ଗ ସହିତ ଅଛି ତ ସେ ଯୋଉ ମନୋରଞ୍ଜ ପୃଷ୍ଟି
ଆଚ୍ଛା ଆଚ୍ଛା।
ସେିଏ ତ ଚିକେନ ସେ ତ ଭାତ ଖାଆନ୍ତିି ସେ ଅଲଗା ଅଲଗା କଣ ଧୂଆଁ ଖାଉଚନ୍ତି ସେଥିପାଇଁ ମୁଁ ଭାତ ଖାଇକି ତ ଶୋଇପଡିଲି ଆଉ।
ଓହୋ। ସେ ଧୁଆଁ ଖାଉଚନ୍ତି?
ହଁ ତାକୁ ଟିକେ ଜ୍ୱର ହେଇଯାଇଚି ତ ସେଥିପାଇଁ ସେ ଟିକେ ଧୂଆଁ ବାଷ୍ପ ନିଅନ୍ତିନି ସେ ସେଇୟା କରୁଚନ୍ତି।
ଓହୋ ଆଚ୍ଛା ଆଚ୍ଛା।
ହଁ କାଲି ପା ଆମେ ଯାଇଥିଲୁ ପଟିଆ ହେଲା। ସେ ଆମକୁ ବାରଶହ ଟଙ୍କା ଦେଲେ। ଆମେ ବାରଶହ ଟଙ୍କାରେ କାଲି ଆମେ ଧୂଆଁ ନେଇକି ଆସିଚୁ। ତାଙ୍କର ଗୋଟେ ମେସିନଟେ
ଓହୋ ଆଚ୍ଛା ଆଚ୍ଛା ଏପରି କଥା କି।
ହଁ ପା ତାଙ୍କୁ ଟିକେ ଜର ଅଧିକ ହେଇଯାଇଚି ତ ସେଥିପାଇଁ ତାଙ୍କ ପାଇଁ ଆମେ ଆଣିଥିଲୁ ଆଉ।
ହଁ ଜରଟା ଯେମିତି ସବୁଦିନ ପାଇଁ ଯେମିତି ନବ୍ୟାପି ଯାଉ।
ହଁ ହଁ ସେୟା କୋହୁଚନ୍ତି କଣ କହିଲ ଯେତେ ଜଲଦି ଭଲ ହବ ପୁରା ମୁଁ କଣ କହିଲ ମୋଖ୍ୟ ପାଇବାକୁ ଚାହୁଁଚନ୍ତି ସେମାନେ।
ଓହୋ ଆଚ୍ଛା ଏପରି ଧୂଆଁ ନେଇକି ମୁଖ୍ୟ ମୋଖ୍ୟ ପାଇବାକୁ ଚାହୁଁଚନ୍ତି ସେମାନେ ନା।
ହଁ ପା।
ତେବେ ତ ବୋହୁତ ଭଲ କଥା ଆଉ କଣ ଏମିତି ଯଦି ସେ କରିବେ ଆଉ ତାଙ୍କୁ କଣ କହିବି ତାଙ୍କୁ ମଧ୍ୟ ମୋର ଟିକେ କଥା ଟିକିଏ ମାନେ ମୋର ଟିକେ ବଚରଧା ଗୋଟେ ଶୁଣେଇଥିଲେ ଭଲ ହୁଆନ୍ତା।
ଆଉ ସିଜ କଣ କହିଲ ତାଙ୍କୁ ସେ ବଚନ ଭଲ ଲାଗେନି। ତାଙ୍କର ସେ ଜରକୁ ଭଲ କରିବା ପାଇଁ ସେ କିଛି ବି କରିଦେବେ।
ଓହୋ ଆଚ୍ଛା କିନ୍ତୁ ଏପରିକା ବଚନ ତେବେ ଛାଡନ୍ତୁ ତାଙ୍କ କଥା ଛାଡନ୍ତୁ ଆପଣ ନିଜ ବିଷୟରେ କିଛି କୁହନ୍ତୁ।
ମୁଁ କଣ ହିଁ କହିବି ନିଜ ବିଷୟରେ ଏତେ ଭଲ ଯେ ମୁଁ ମୋ ସାଙ୍ଗ ମୁଁ ଗୋଟେ ଅଛି ପ୍ରୀତମ ବୋଲି ମୋ ଗୋଟେ ସାଙ୍ଗ ସେ ମୋର ଏତେ ପ୍ରଶଂସା କରେ ଏତେ ପ୍ରଶଂସା କରେ। ମୁଁ ଆଉ କଣ ହିଁ କହିବି ତାକୁ ପଚାରିବେ ଆପଣ ସେ କହିବେ ଆପଣଙ୍କୁ।
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ।
ହଁ ମୁଁ ଏବେ କିଛି ସମୟ ପୁର୍ବରୁ ତା କତିକି ତାକୁ ହିଁ କଲ ଲଗେଇଥିଲି। ସିଏ ମତେ ଏତେ ଭଲରେ ମୁଁ କୋହୁଥିଲେ କି ବନ୍ଧୁ ତମେ ଟିକ ମୋ ଘରକୁ ଆସୁନ। ଆପଣ ମାସେ ହେଲା କହି କହି ଗୋଟେ ମୋର କାମ କରି ଦୋଉନ। ମୁଁ କହିଲି ବନ୍ଧୁ ତମେ କଣ ଖରାପ ଭାବିବ ବ ତମେତ ମୋର ଏତେ ବର୍ଷର ସାଙ୍ଗ। ତ ମୁଁ ଯିବିନି କାଇଁ ତମ ଘରକୁ ଯିବି ଟିକେ ଅପେକ୍ଷା କର। ମୁଁ ଯିବି ତମ ଘରକୁ ଆଉ।
ଓହୋ ଆପଣ କଥା ଦେଇ ଆପଣ କଥା ରଖୁନାହାନ୍ତି। ସେ ନାହିଁ ବୋଲି ଖରାପ ଭାବୁଛନ୍ତି ଆଉ।
ନାଇଁ, ନାଇଁ। ଆଜି ମୁଁ କଥା ଭଲସେ ଦେଇଛି ବା? ଜଣଙ୍କ ଇଏ କରିିକି ଦେଇଛି। ଆଉ ତାଙ୍କ କଥା ମୁଁ କି ଛି ବି ହେଇଯାଉ। ବର୍ଷା ହେଇଯାଉ। କିଛି ବି ହେଇଯାଉ। ମୁଁ, ତାଙ୍କ ଘରକୁ କାଲି ଚାଲି, ଚାଲି ମଧ୍ୟ ଯିବି।
ଓହୋ। କାଇଁ ଏମିତି କଣ କାମ ଅଛି କି ତାଙ୍କ ସହ ଆପଣଙ୍କର?
ନା ମୋ କାମ ନାଇଁ ତାଙ୍କର କଣ କାମ ଅଛି। ସେ କଣ ଦେଖେଇବେ ବୋଲି ମତେ କହୁଥିଲେ।
ଓହୋ ଆଚ୍ଛା ଆଚ୍ଛା। କଣ ଦେଖିବେ କି ଏମିତି? ଆପଣ କଣ ଜାଣିଛନ୍ତି ସେ ବିଷୟରେ କିଛି?
ନାଇଁ, ସେ କଣ, ତାଙ୍କ କଣ ଗୋଟେ ହେଇଛି? ସେ ଦେଖିବେ ବୋଲି କହୁଥିଲେ।
ଓହୋ କଣ ହେଇଛି କି ଏପରି କିଛି?
ମୁଁ ଜାଣିନି ବା। ସିଏ କାଲି କହିଲେ, କାଲି ଆସ ତମେ ଦେଖିବ। ତମେ ନ ଦେଖିଲେ ମୋର କିଛି ଭଲ ହଉନାହିଁ।
ଓହୋ ହଉ ତା ଭଲ ଦେଖି କରି ଯାଆନ୍ତୁ।
ହଁ ସେଇ ତ ଆଉ କଣ କହିବି ମୁଁ? ଆଉ ଆପଣଙ୍କ ଦେହ ଏବେ ଭଲ ଅଛି? କଣ ଆପଣଙ୍କୁ କଣ ହେଇଯାଇଥିଲା କଣ ଏଡସ ହେଇଯାଇଥିଲା ନା କଣ?
ନା ନା ସେ ଏଚ୍ ଆଇ ଭି ରୋଗ ହୋଇଥିଲା।
ଓହୋ। ଏବେ ଆପଣଙ୍କ ଦେହ ସୁସ୍ଥ ଅଛି ତ?
ହଁ ହଁ ଏବେ ସୁସ୍ଥ ଅଛି।
ମେଡ଼ିସିନ ଖାଉଛ?
ନା। ମେଡିସିନ ତା ପାଇଁ କିଛି ଆଉ ଖାଉ ନାହିଁ। ସେ ସବୁ ସରିଗଲାଣି ସବୁ କିଛି।
ତୁମେ କଣ କହିଲ? ଗୋଟେ ଆସେ କଣ କହିଲ ମେଡ଼ିସିନଟେ‌। ସେଇଟା ମେଡ଼ିସିନ୍। ନା ମାନେ ଏମ୍ ଏମ୍ ଏ କଣ ଗୋଟେ ଆସେ। ସେଇଟା ତୁମେ ଖାଇବ। ଭଲ ଦେହ ପାଇଁ।
ଓହୋ। ଯୋଉ ମଣିଷ ଏବଂ ତା ସହ ଯୋଉ ପ୍ରେସର ବୋଧେ!
ନା, ନା, ନା। ମୋ ସାଙ୍ଗ ଏ ଯୋଉ ମୋର କହୁନଥିଲି? ପୃଷ୍ଟି। ସିଏ ସେ ଏମ୍ ଏମ୍ ଏ ମେଡ଼ିସିନ୍ ଖାଉଛନ୍ତି। ମାନେ କଣ କହିଲ? ମେଡିସିନ ର ଆଗ ତିନିଟା ନା କୁ ମିଶାଇ ଦେଲେ ସେ ଆସେ। ସେଇ ମେଡିସିନ ଟା ଖାଉଛନ୍ତି ସେ ଏବେ।
ତାହା ତ ମେଡିସିନ ବୋଧେ ନୁହଁ। ମତେ ଲାଗୁଛି, ତାହା ରକ୍ଷା କରିବା ପାଇଁ କିଛି ଜିନିଷ ବୋଧେ ସେଇଟା!
ନାଇଁ ନାଇଁ, ସେମିତି କିଛି ନୁହେଁ, ମେଡିସିନ ଟା ଗୁଟେ।
ହୋଇଥିବ ତେବେ। ତେବେ ଆପଣ ମ୍ୟାନକୋଲ୍ଡ କଥା କହୁଛନ୍ତି କି?
ହଁ, ସେଇଭଳିଆ କଣ ଗୋଟେ?
ଆଚ୍ଛା ଆଚ୍ଛା। ଆଉ ଆପଣ କେବେ ଯୋଉ ଆଉ କଣ କହିବେ ଆଉ?
ମୋର ତ କଣ ଚାଲିବ ମୋର ତ ଏବେ ପରୀକ୍ଷା ସଚଛି। ଯିବା କଣ ବୁଲିବାକୁ ଯିବା କହ? ଟଙ୍କାଧରି ବୁଲିଆକୁ ଗଲେ ହେବନି?
କେଉଁଠି? ଘଟଗାଁ ତାରିଣୀ?
ଆଜ୍ଞା।
କାଇଁ ଆପଣ କେବେ ଯାଇହାନ୍ତି ବୋଧେ
ନା। ନାଇଁ ମୁଁ ଯାଇଛି। କିନ୍ତୁ ବହୁତ ଦିନ ହେଲା ଆଉ ଯାଇନି, ତ ସେଥିପାଇଁ ମୁଁ କହିଲି ଆପଣଙ୍କୁ ବି ଗଲେ ଭଲ ହୁଅନ୍ତା।
ହଁ ଭଲ ତ ହୁଅନ୍ତା। ସେଠାରେ ଗୋଟେ ଜାଗା ଅଛି ଯୋଉ ସାନ ଘାଗରା, ବଡ ଘାଗରା। ସେଇଟା ଦେଖିବାକୁ ସମସ୍ତେ ଯାଆନ୍ତି।
ହଁ ସେ ସାନ ଘାଗରା ତ ମୁଁ ଯାଇଥିଲି ମୋ ସ୍କୁଲ ବେଳେ ଯାଇଥିଲି! ଆଉ କେବେ ଯାଇନି ଏପର୍ଯ୍ୟନ୍ତ ମୁଁ ସାନ ଘାଗରା କି ବଡ଼ ଘାଗରା।
ସ୍କୁଲ ବେଳେ ଥରେ ଆମର ମଧ୍ୟ ହୋଇଥିଲା। କିନ୍ତୁ ସେ ବର୍ଷ ମୁଁ ସ୍କୁଲରେ ସେ ଯ ମାନେ ସେ ଜାଗାକୁ ମୁଁ ଯାଇନଥିଲି।
ହୁଁ ଆମେ ଯୋଉ ଯାଇଥିଲେ କୋଉଠିକି କହିଲେ ସେଇଟା? ବରୁଣେଇ ମଧ୍ୟ ସ୍କୁଲରେ ଆମେ ଯାଇନଥିଲେ କି?
ହଁ ହଁ, ଯାଇଥିବେ ବୋଧେ। ସେ ବିଷୟରେ ତ ମୁଁ ଜାଣିନି ବରୁଣେଇ ଯିବା କଥା! ମୁଁ ଗୋଟେ ବର୍ଷ ନା ଦି ବର୍ଷ ଯାଇନଥିଲି।
ହଁ ସ୍କୁଲ କଥା ବହୁତ ମନେ ପଡେ। ଆପଣଙ୍କ ଘନିଷ୍ଠ ବନ୍ଧୁ ଯିଏ ସୌମ୍ୟ ଥିଲେ? ଆପଣଙ୍କ ତାଙ୍କ କଥା ମନେପଡୁଛି?
ନିଶ୍ଚୟ ନିଶ୍ଚୟ। ଆପଣଙ୍କର ମଧ୍ୟ ଜଣେ ବନ୍ଧୁ ଥିଲେ ନବମ ଶ୍ରେଣୀର?
ହଁ ହଁ। ତାଙ୍କ ସହିତ ମୁଁ ଏବେ ବି କଥା ହଉଛି। ଚାରି ପାଞ୍ଚ ଦିନ ହେଲା ମୁଁ ତାଙ୍କ ସହିତ କଥା ହଉଛି।
ଓହୋ। ଏପରି କଥା କି? ମୁଁ ଦେଖୁଥିଲି ଆପଣ ତାଙ୍କ ନିଜ ଆପଣ ତାଙ୍କ ଆଇଡିରୁ ତାଙ୍କୁ ରିକ୍ୱେଷ୍ଟ ପଠେଇଥିଲେ ସିଏ? କିନ୍ତୁ ଆକ୍ସେପ୍ଟ କରିନଥିଲେ ବୋଧ ଆକ୍ସେପ୍ଟ କରିଦେଇଛନ୍ତି କଣ?
ହଁ ପା ସେ ଆକ୍ସେପ୍ଟ କରିଛନ୍ତି। ସେ କଥା ହଉଥିଲି।
ଓହୋ। ମୁଁ ତ ଦେଖୁଥିଲି ମୁଁ ତ ଦେଖୁଥିଲି କି ସେମାନେ ପୁରା ଏବେ କଣ ଆସ୍ଥେଠିକ୍ ହେଇଯାଇଛନ୍ତି।
ହଁ ମତେ କଣ କହିଲେ ତାଙ୍କର ଜଣେ ବନ୍ଧୁ କଣ ତାଙ୍କ ନାଁ ଥିଲା ଗୋଟେ କି ଉମ୍ କଣ ତାଙ୍କ ନାଁ ଆପଣ ମନେ ଥିବ।
ତାଙ୍କ ନାଁ ସେଇ ସ ରୁ ନା ଅ ରୁ ପଡୁଥିଲା ବୋଧେ ମୋର ମନେ ପଡୁନାହିଁ କାହିଁ ଭଲସେ।
ନାଇଁ ତାଙ୍କ ଯୋଉ ଆଉ ଗୋଟେ ଝିଅ ବନ୍ଧୁ ଆପଣଙ୍କୁ ଯିଏ ବୁଝାବୁଝି କରୁଥିଲା।
ମୋ ସାଙ୍ଗ ବୁଝାବୁଝି ଯିଏ କରୁଥିଲା।
ଆପଣ ତାଙ୍କୁ କହିନଥିଲେ କି ସିଏ ଅଛନ୍ତି ଭଲ ଅଛନ୍ତି କି ନାହିଁ ନବମ ଶ୍ରେଣୀରେ ସେ ଯିଏ ଆପଣ ତାକୁ ପଚାରୁଥିଲେ। ଦେବସ୍ମିତା କଣ ଗୋଟେ ତାଙ୍କ ନାଁ ନା କଣ?
ଓହୋ ଯୋଉ ବଙ୍ଗାଳୀ କଥା କହୁଛନ୍ତି କି ଆପଣ?
ହଁ ହଁ ସେଇ ତାଙ୍କର ସେଇ ଦିନ ଜନ୍ମଦିନ ଥିଲା। ସେ ମତେ ଦେଖା ହେଲେ ତାଙ୍କ ସହିତ ସେ ଝିଅଟା ବି ଦେଖା ହେଇଥିଲା। ସିଏ ମୋତେ କହିଲେ କି ତମେ ଆଉ ଇଏ ଚଲଉନ କି? ମୁଁ କହିଲି ନାଇଁ ଚଲଉଚି। ଆଉ ଗୋଟେ ଗାଡି ଚଲଉଚି। ସେଇଟା ମୁଁ ତାଙ୍କୁ ସେ କଣ କହିଲ ପଠେଇ ଦେଇଥିଲି।
ଓହୋ ଆଚ୍ଛା ଆଚ୍ଛା। ତେବେ ସେ ହୋଇଥିବ ହୋଇଥିବ ମୁଁ ତ ଜାଣିନି।
ଏବେ ଜନ୍ମଦିନ ସେ ଏସ୍ ଆର୍ ରେ ପଢୁଛନ୍ତି ନା ଆମର ଦେଖା ହେଲେ ସେ ଦି ଜଣ ଦେଖା ହେଇଗଲେ ପୁଣି ମୁଁ ଥିଲି ଆଉ ଜଣଙ୍କ ସହିତ।
ଓହୋ ଆପଣ ମାନେ ଯୋଉ ଏସ୍ ଆର୍ ରେ କଣ ସେ ଦି ଜଣ ପଢୁଛନ୍ତି?
ନା ଏସେ ସେସ୍ ଜଣେ ପଢୁଥିଲେ ଇଏ ତାଙ୍କ ଜନ୍ମଦିନ ପାଇଁ କଣ କହିଲ ମାନେ ସେଲିବ୍ରେସନ କରିବା ପାଇଁ ଆସିଥିଲେ। ମୁଁ ସେତେବେଳେ କଣ କହିଲ ଜୟଶ୍ ବୋଲି ଗୋଟେ ପିଲାଟା ସହିତ ଥିଲି ସେତବେଳେ ଏମାନେ ଦି ଜଣ ଦେଖା ହେଇଗଲେ। ତିନି ଜଣଙ୍କ ଆଉ ଆମେ ଗ୍ରୁପ୍ ମିଟଅପ୍ ହେଇଗଲା ଆଉ।
ଓହୋ ଆଚ୍ଛା ଆଚ୍ଛା ଆଉ ଆପଣଙ୍କ ସହ ଯିଏ ଥିଲେ ସିଏ ପୁଣି ୟାଙ୍କ ବିଷୟରେ କେବେ ପଚାରୁଛନ୍ତି ନା ପଚାରୁନାହାନ୍ତି ଆଉ।
ନାଇଁ ନାଇଁ ପଚାରି ନାହାନ୍ତି ସେ ମୋ ସହିତ କଥା ହେଲେ ତାପରେ ସେତିକବେଳେ ତ ମୁଁ ଯାହା ଦେଖିକି କଥା ହେଇଥିଲି ଆଉ।
ହଁ ହଁ ଆଚ୍ଛା ଆଚ୍ଛା।
ହଁ ସେଇଆ ହେଲା କଥା। ଆଉ ଆପଣ ଏବେ କଣ ବୁଲା ବୁଲାବୁଲି କରିବା ପାଇଁ ଯାଇନାହାନ୍ତି କୁଆଡେ?
ନାଁ ବୁଲାବୁଲି କରିବାକୁ କଣ ଯିବି ଯାଇନଥିଲି ଯାଇଥିଲି ପାଢ଼ୀ ଟ୍ୟୁଟ୍ରାଲକୁ ଯାଇଥିଲି ସେଠାରେ ବୃନ୍ଦାବନଅଙ୍କ ସାରଙ୍କ ହେଲମେଟ୍ ଟା ଆଣି ପଳେଆସଥିଲି।
ଆଉ ତାଙ୍କ ହେଲମେଟ୍ ଟା ଦେଇ ଦେଇଛନ୍ତି ସେ କିଛି କହୁନାହାନ୍ତି ଆପଣଙ୍କୁ?
ନା ତାଙ୍କୁ କିଛି କହିନଥିଲି। ମୁଁ ତାକୁ ସମୟରେ ଆଣି ମଧ୍ୟ ଫେରାଇ ମଧ୍ୟ ଦେଇଥିଲି ତ ସେ କିଛି କହିନଥିଲେ।
ଯାଆ ହଉ ଆପଣ ତାଙ୍କ ହେଲମେଟ୍ ଟାକୁ ଫେରେଇଲେ କାଇଁ ତାଙ୍କ ବହୁତ ଦକାର ନା ତାଙ୍କର ଟି ଯୋଉ ଘନିଷ୍ଟ ମିତ୍ ତ୍ର ଅଛି ତାଙ୍କ ନାଁ ଟା କଣ ଭୁଲି ଯାଇଥିଲେ।
ଦିଲ୍ଲୀପ ବିଷୋଇ।
ହଁ ହଁ ତାଙ୍କ ସେ ବହୁତ ଘନିଷ୍ଠ ବନ୍ଧୁ ସେମାନେ ରାତିରେ ଏକା ସାଙ୍ଗରେ ଶୁଅନ୍ତି ମଧ୍ୟ।
ଆଜ୍ଞା ଆଜ୍ଞା ତାଙ୍କ ସହ କାବେରୀ ଦିଦି ମଧ୍ୟ ଆସନ୍ତି ହେଲେ ସେ ଟିକେ ମାନେ ସେ ଏଇନ୍ ସେ ସାର୍ ଙ୍କ ସହିତ ବୋଟେ ବେଳେ ବେଳେ ପଳାନ୍ତି ତ ତେଣୁ ଆସିପାରୁନାହାନ୍ତି ଆଉ।
ଓହୋ ଏମିତି କଥା କି ସେୟଆ ଆଉ ମୁଁ ସେୟା ତାଙ୍କ ସହିତ ବହୁତ ଦିନ ହେଲା ଦେଖା ହେଇନି ସେ ମତେ କହିଲେ କି ଡେଲି ତୁ ମତେ ଖାଇଆକୁ ଯେଦି ଦବୁ କିଛି ଖାଇଆକୁ ତାହେଲେ ମୁଁ ତତେ ମନେ ରଖିବି। ମୁଁ କହିଲି ଥାଉ ମୁଁ ଦେଇପାରିବିନି ତମେ ମତେ ମନେ ନ ରଖ।
ଓହୋ ଆଚ୍ଛା। ଏପରି କଥା କହ ଆପଣ ଜାଣିଛନ୍ତି ନା ନାଇଁ ବିକିିବି ସାର୍ ମଧ୍ୟ କୁଆଡେ ବୋଧେ ଛାଡି ଦେଇ ଛନ୍ତି। ବୋଧେ ସେଠାରୁ ପାଠ ପଢେଇବା ସେ ଆଉ ଗୋଟେ କୋଉ ଗାଁ ଏରିଆ ଯାଇ ପାଠ ପଢଉଛନ୍ତି।
ମୁଁ ଜାଣିନି ହେଇଥିବ ବୋଧେ ମୁଁ ଏତେ କଥା ତାଙ୍କ ସହିତ ଜାଣିନି କଣ କେଜାଣି?
ଆପଣ କେମତି ଜାଣିନାହାନ୍ତି ଆପଣ ତ ତାଙ୍କର ପସନ୍ଦିତା ଛାତ୍ର ଥିଲେ।
ପତ୍ର ଥିଲେ ଆରେ ନା ତାହେଲେ ସେମତି କହିଆ କଥା ଆପଣ ଟିକେ ଏସ୍ ଏସ୍ ଆର୍ ଆପଣ ଯୋଉ କହିଥିଲେ ଯୋଉ ଷ୍ଟେସନରେ ଚାକିରି ଲାଗିଆ କଥା ଆପଣ ତ ଚାକ୍ କିରୀ ଲାଗିଯାଇଥିଲା।
ନା ନା ଚାକିରି କୋଉଠି ଲାଗିଲା? ଚାକିର ଲାଗିନି ମୁଁ ଓ ଟି ଟି ପାଇଁ ମାନେ ଆପ୍ଲାଏ କରିଥିଲି ହେଲେ ଅ ଠର ବର୍ଷ ତା ପାଇଁ ହବା ଦରକାର। ମୋର ତ ଆଉ କିଛି ଦିନ ରହିଲା ଅଠର ବର୍ଷ ହବା ପାଇଁ ତେଣୁ ମୁଁ ସେ ଫର୍ମଟି ଆପ୍ଲାଏ କରି ପାରିଲିନି ଏବଂ ମୋତେ ରେଲୱେର ଗୋଟେ କର୍ମଚାରୀ ମାନେ ଟିଟି ଯୋଉମାନେ ସବୁ ଟିକେଟ୍ ଦେଖନ୍ତି। ଯୋଉ ସବୁ ସାର୍ ମାନେ ଯୋଉ କୋର୍ଟ ପିନ୍ଧିକି ତ ସେଇ ଚାକିରି ହିଁ ମୋର କରିବାର ଥିଲା।
କିନ୍ତୁ ସେ ତ ଆପଣଙ୍କୁ ଅଲଗା ଚାକିରି ଦେଇ ଦେଇଥିଲେ ମୁଁ ଯେତିକି ଶୁଣିବାକୁ ପାଇଥିଲି।
ହଁ ସିଏ ଭାବୁଥିଲେ କି ମୋର ପାଠପଢ଼ା ଭଲ ହୁଏନି ତ ସିଏ ମୋତେ ଦେଇ ଦେଇଥିଲେ ଯଉଁ ଦୋକାନରେ ଯେଉଁ ପାଣି ବିକନ୍ତି ସେଇ ସବୁ ଜିନିଷ ଦେଇ ଦେଇଥିଲେ ମାନେ ଖାଇବା ପିଇବା ରୋଷେଇ ଫୋଷେଇ କରି ସବୁ ଯୋଉ ବିକନ୍ତି ଅଶୀ ଅଶୀ ଟା ପ୍ଲେଟ ନବେ ଟଙ୍କା ପ୍ଲେଟ ଯୋଉ ବିକନ୍ତି ସେଇଟା ଦେଇଥିଲେ କିନ୍ତୁ ଆଉ ସେ ତ ଜାଣି ସେ ଜାଣିନାହାନ୍ତି ଯେ ମୁଁ ହୋଟେଲ ମ୍ୟାନେଜମେଣ୍ଟ କରି ଏତେ ଭଲ ଚେଫ୍ ହେଇଗଲାଣି ତ ତାପରେ ସେ ଯେତେବେଳେ ଜାଣିଲେ ଏ ବିଷୟରେ ସେ କହିଲେକ କି ତମେ ତାହେଲେ ଟି ଟି ପାଇଁ ଆପ୍ଲାଏ କଲେ ଭଲ ହୁଅନ୍ତା।
ମୁଁ ତାଙ୍କ ସହିତ ଦେଖା ହେଇଥିଲି ସେ କହିଲେ ଟିଟି ବି କରିପାରିନି କି ସେ ଦୋକାନରେ ବିିକିପାରିବନି ସେ ପ୍ୟାସେଞ୍ଜର ମାନେ ତୁ ଯଉଁ ଆସନ୍ତିନି ତାଳି ବଜେଇକି
ଆରେ ନା ନା ସେଟା ତ- ତାଳି ସେମାନେ ବଜାନ୍ତିନି ସେମାନେ କଣ କହିଲେ ସେମାନେ ଯୋଉ ଆଣନ୍ତି ବାଦାମ ଆଣନ୍ତି ମୁଢ଼ି ମିକ୍ସର ଆଣନ୍ତି ସିଙ୍ଗଡ଼ା ଆଣନ୍ତି। ସେ ସେଇ ବୁଲା ବେପାରୀଙ୍କ କଥା ମଧ୍ୟ ସହିତ ତୁଳନା କରିଦେଇଥିଲେ କିନ୍ତୁ ଆପଣ ବୋଧହୁଏ ସମୟ ସହ ସମୟର ପରିବର୍ତ୍ତନତା ମତେ ଦେଖିପାରୁନାହାନ୍ତି।
ହଁ ମୁଁ ରଖୁଚି।